ନମସ୍କାର। ହଁ ହଁ ଭାଇ ନମସ୍କାର ଆପଣ ମୋ ଶବ୍ଦ ଆଜ୍ଞା ଜୟ ଜଗନ୍ନାଥ ଆପଣ ମୋ ଶବ୍ଦ ଶୁଭା ଯାଉଛି। ହଁ ଭାଇ ଆପଣଙ୍କଣ ଶବ୍ଦ ଶୁଭା ଯାଉଛି। ପୁରା ସ୍ପଷ୍ଟ ପୁର ମାନେ ପୁର ସ୍ପଷ୍ଟ ମାନେ ପୁରା ସ୍ପଷ୍ଟ ସୁଗା ଯାଉଛି। ଆପଣଙ୍କୁ ଶବ୍ଦ ପୁରା ସ୍ପଷ୍ଟ ସୁଗା ଯାଉଛି। ହୁଁ
ହଁ।
ଓହୋ ତ ଆପଣ କୁହନ୍ତୁ ଆପଣ କଣ କରୁଛନ୍ତି? ବର୍ତ୍ତମାନ ଆଜ୍ଞା ଆପଣ ବର୍ତ୍ତମାନ କଣ କରୁଛନ୍ତି କୁହନ୍ତୁ?
କିଛି ନାହିଁ ମୁଁ ଏମତି ଚାଲୁଛିା ଭାଇ ଚାଲୁଛି ଏମିତି।
ଓ ଚାଲୁଛ ଆଉ ସନ୍ଧ୍ୟା ଲୋକ ଖାଇ ସା ଆଜ୍ଞା ସନ୍ଧ୍ୟାରେ କଣ ଖାଇଥିଲ ସନ୍ଧ୍ୟାରେ କଣ ଖାଇ ଖାଇଥିଲ କୁହନ୍ତୁ?
କିଛି ନାଇଁ ଭାଇ ଆଇସ୍କ୍ରିମ ଥିଲା ଘରେ ଆଇସ୍କ୍ରିମ ଖାଇ ହାଲୋ।
ହଁ ଆଫୁ କଉଠି ଆପଣ କା
ମୁଁ କହିଲି ଭାଇ ମୁଁ କହିଲି ଭାଇ ମୋର ସନ୍ଧ୍ୟା ରେ ଘରେ ଆଇସ୍କ୍ରିମ ଥିଲା ଆଇସ କ୍ରିମ ଖାଇଥିଲି ଆଉ ସେତିକି ହିଁ ଖାଇଚି ଜଷ୍ଟ। ଆଉ କିଛି ନାହିଁ।
ଓହୋ ଆପଣ ସେତିକି ଖାଇଛନ୍ତି ମୁଁ ତ ମୁଁ ଯାହା ଦିନ ବେଳା। ଖାଇ ଖାଇଥିଲି ତ ଆଉ ଖାଇ ଆଉ ଖାଇନି। ଆଉ ଯିବେ ଏବେ ଗଲେ ରାତିରେ ଖାଏ ଖାଏ ଖାଇବି ଆଉ।
ଆଚ୍ଛା କଣ ଖାଇବ ରାତିରେ?
ଘରେ ଦେଖିବା ଘରେ ଯାହା ହୋ-ହୋଇଥିଵ ସେୟା ଗ୍ରରଣ କରିବା ଯେହେତୁ ମୁଁ। ଦିନ ବେଳା ଖାଇଚି ରାତିରେ ଖାଇନି ତ ଘରେ ଯାହା ହୋଇଥିବ ତାକୁ ମୁଁ ସ୍ୱ ଇଚ୍ଛାରେ ଗ୍ରହଣ କରିବି।
ଆଚ୍ଛା ଆଚ୍ଛା ଠିକ ଠିକ ଠିକ ଭଲ କଥା। ଆଉ। ଆଉ ଗ ଆଉ କାହା ସହିତ ଆଉ କା ଆଉ କାହା ସହିତ ବସିକି ଗଛ ଲଗଉ ଲେ।
ମୁଁ ଏମିତି ମୋର କେତୋଟି ବନ୍ଧୁ ଥିଲେ। ବନ୍ଧୁ ମାନେ କହିଲେ କି ଆମକୁ ଏଇ ଗଛ ଭଲ ଲାଗେ ତ ମୁଁ ତାଙ୍କ ସହିତ ସେଇ ସେଇ ଗଛକୁୁ ଲ ଗଉଥିଲି ତ ଗଛ ଲଗେଇବା ମଧ୍ୟରେ। ମୁଁ ଗଛ ଲଗେଇଲି ଯେମିତି ସେମାନେ ବି ମୋତେ ସେ ସେମାନେ ବି ଗଛ ଲଗେଇଲେ। ସେମିତି ହୋଇ ହୋଇ ସମସ୍ତେ ଗଛ ମୁଁ ଲଗେଇଦେଲି ଆଉ।
ଆଚ୍ଛା ଆଚ୍ଛା। ଠିକ ଠିକ ଠିକ ଠିକ ଆଚ୍ଛା ଭାଇ। ଆପଣଙ୍କର ଜଣେ ବନ୍ଧୁ ଅ ଅଛନ୍ତି ଯିଏ କିି ମୋର ବି ବନ୍ଧୁ ହେଇପାରିବେ ମାନେ ହେବେ।
ଆଜ୍ଞା।
ହ ତ ତାଙ୍କୁ ଟିକେ ଗଛ ଲଗେଇଆ ଗଛ ଲଗେଇକି କହିବେ କି ମୋର ମୋ ସହ ତ ମିଶିକି ଟିକେ ଗଛ ଲଗେଇବେ।
ଓ ହୋ। ନା ନା ଆପଣ ତାଙ୍କୁ ଆପଣ ଆପଣ ଗଛ ଆପଣ ଆପଣ ଯାହା ସେ ଗଛରେ ଚାହୁଁଚ ଆପଣ ତାଙ୍କୁ ପଚା ରିପାରିବେ।
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ତ ପଚାରୁଛି ସେ ପଚାରଲୁ ପଚାରିଲେ କି। ଛି ଉତ୍ତର ହିଁ ଦେଉନାହାନ୍ତି।
ଓହୋ ପପି ଉତ୍ତର ଦଉନାହାନ୍ତି ୟେସ।
ଆଜ୍ଞା।
କଣ ପାଇଁ ଉତ୍ତର ଦଉନାହାଁନ୍ତି।
ମୁଁ ବି ଜାଣିନି କଣ ପାଇଁ ଉତ୍ତର ଦଉନାହାନ୍ତି।
ଓ ହୋ।
ଆଜ୍ଞା ଆପଣ ଟିକେ ଆପଣ ଆପଣ ଟିକେ ପଚାରିକି କୁହନ୍ତୁ।
ହଉ ମୁଁ ପଚାରିକି ମୁଁ ପଚାରିକି କହିବି ତାଙ୍କୁ କଣ ପାଇଁ ସେ ଉ
ଆଜ୍ଞା ଆଜ୍ଞା ଆପଣ ଏଇ ଏଇ ଏଇ ଗଛ ଲଗେଇବାରେ। ପଚାରିବେନି ଅଲଗା ଜିନିଷରେ ପଚାରିବେ ବୁଝିପାରୁଛନ୍ତି ତ ମୁଁ କ କହିବା କହିବାକୁ ଚାହୁଁଛି।
ଆଜ୍ଞା ଆଜ୍ଞା ଆଜ୍ଞା ବୁଝିପାରିଲି। ହଁ ଆପଣଙ୍କୁ କହିବି ଆଉ।
ଆଜ୍ଞା ଆଜ୍ଞା ଠିକ ଠିକ ଠିକ ଆଉ କଣ କରୁଛନ୍ତି କୁହନ୍ତୁ।
ମୁଁ ଏଇ ବସିଥିଲି କଣ କରିବି ମୁଁ ଏଇ ବସିଥିଲି ଆଉ କଣ କ କରିିବି ଆଉ ଏମିତି ବସିକି ଗଛ ଲଗଉଥିଲି ଗଛ ଲଗେଇବା ମଧ୍ୟରେ। ଜଣେ ବଡ ଗଛ ପଛେଇଗଲା ବଡ ଗଛ ମତେ କହିବ କି ତୁ ହଟି ଯା ଏଠୁ ମୁଁ ଗଛ ଲଗେଇବି। ସେମିତି ଚାଲିଛି ଆଉ।
ହଁ ହଁ ହଁ ଠିକ୍ ଠିକ୍। ଆମେ ବି ତ ହେମତି ଗଛ ଲଗା ଲଗି ହଉଛି। ଆଉ ରାତିରେ ଗଛ ଲଗେଇଆ ହବ ଆଉ। ରାତିରେ ଗଛ! ରାତିରେ, ରାତିରେ ଗଛ ଲଗେଇବା?
ହୁଁ, ଆଜି ଆସିଲେ ଗଛ ଲଗେଇଆ।
ଠିକ୍ ଠିକ୍ ଠିକ୍ ଠିକ୍ ଠିକ୍ ଅଛି।
ହ
ଆପଣଙ୍କ କିଛି ଅଛନ୍ତି, କିଏ? କିଏ? ଗଛ ଲଗେଇବା ପାଇଁ ଡାକିବ? ଗଛ ଲଗେଇବା।
ଆଜ୍ଞା, ମୋର କେତୋଟି ବନ୍ଧୁ ଅଛନ୍ତି। ବନ୍ଧୁ ମାନେ କହୁଥିଲେ ଗଛ ଲଗେଇବା ପାଇଁ? ତ ମୁଁ ଆପଣଙ୍କୁ ବନ୍ଧୁମାନଙ୍କ ସହ କଥା ହେଇକି, ଆପଣଙ୍କୁ କହିବି, ଗଛ ଲଗେଇବା ପାଇଁ ଆଉଁ।
ସିଓର ସିଓର ସଓର ସିଓର! କିନ୍ତୁ, ଆପଣ ସେ ସ୍ପେସିଆଲ ବନ୍ଧୁକୁ ଟିକେ, ପ ସ୍ପେଶାଲ ବନ୍ଧୁ କୁ ଟିକେ ପଚାରିକି ଗଛ ଲଗେଇବ କି ନା ନାଇଁ?
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ବୁଝିଲି ଆପଣଙ୍କ କଥା। ଆଜ୍ଞା ଆଜ୍ଞା।
ଯାଅ କଣ କୁହନ୍ତୁ?
ମୁଁ ଆପଣକୁ ଯା ଆପଣ ଆପଣ କୁହନ୍ତୁ? ଆପଣ କୁହନ୍ତୁ? ଆପଣ କଣ କରୁଥିଲେ କୁହନ୍ତୁ?
ମୁଁ ଏଇଠି ଏବେ କେମିତି ଟିଏ ବୁଲୁଥିଲି। ଗୋଟେ ବଡ ଲୋକଟେ ଆସିଲେ! ତ ସି ଏମତି ମୁଁ ଆପ୍ ଆପଣଙ୍କ ସହିତ ଗଛ ଲଗେଇଲା ଅଳକୁ ସିଏ ମତେ ଦେଖୁଛନ୍ତି। ଆଉ ଜଣଙ୍କୁ ଦେଖୁଛନ୍ତି, ଯିଏ ମୋ ସାମ୍ନାରେ ବସିକି ଆଉ ଜଣେ ବି ସେଇ ବସିକି ସେଇ ଗଛ ଲଗଉଛନ୍ତି। ସେ ମତେ ଅନଉଛନ୍ତି। ଆପଣଙ୍କୁ ଅନଉଛନ୍ତି, ମତେ ଅନଉଛନ୍ତି, ଆପଣଙ୍କୁ ଅନଉଛନ୍ତି, ତାପରେ ଦେଖିକି ହସି ଦେଇକି ପଳେଇଲେ।
ଆଚ୍ଛା, ଆଜ୍ଞା ଆଜ୍ଞା ଆଞା ଆଜ୍ଞ, ବୁଝିଲି।
ଆଜ୍ଞା ଆଜ୍ଞା, ହଁ।
ଆପଣ କୁହନ୍ତୁ। ଆପଣ
ଆପଣ, ଏତେ ଅନ୍ଧାରେ ଯାଇକି କାହିଁ ବସିଛନ୍ତି।
ଗୋଟେ, ଓଟେ ଅନ୍ଧର ଘର, ଗୋଟେ ଅନ୍ଧର ବୋତେ ଆଲୋକ ଅପେକ୍ଷା ଅନ୍ଧାର
ଆଛା। ଆପଣ ଟିକେ ପ୍ରକାଶକୁ ପଳେଇ ଆସନ୍ତୁ ନହେଲେ।
ମତେ ପ୍ରକାଶ, ମତେ ପ୍ରକାଶ ଏବଂ ଆଲୁଅ ଭଲ ନୁହେଁ। ମତେ କେବଳ ଅନ୍ଧାର ଭଲ। ଏ ଅନ୍ଧକାର ଯାଏଁ, ମୁଁ ସବୁବେଳେ ବସିଛି।
ଏମିତି କଥା କି! ଆଛା। ଆଉ କେତ ଆଉ କେତ ବି ଘଣ୍ଟି ଟା ଘଣ୍ଟିକା ରହିଲା।
ଓ ଆମର ଚାରି ଘୁଣ୍ଟିକା ପଚାଶ ମିନିିଟ୍ ଅଛି।
ଆଜ୍ଞା। ଠିକ୍ ଠିକ୍ ଠିକ୍ ଠିକ୍। ଲଗେଇଦବା କିଛି ନାହିଁ। ହେଇଯିବ।
ଅଜ୍ଞା, ଆଜ୍ଞା ଆଜ୍ଞା, ଆଉ ମୋର ନଅଟି ଗଛ ଲଗେଇବାକୁ ବାକି ଅଛି। ନଅଟି ଗଛ ଲଗେଇଲା ପରେ, ମୋର ସମସ୍ତ ଗଛ, ଆମ ସମସ୍ତ ତ ମୁଁ ଗୋଟେ ବିଲରେ ପୁରା, ମୋ ପୁରା ଗୋଟେ ବିଲ ଗଛମୟ ହୋଇଯିବ। ତ ଗଛମୟ ହୋଇଗଲେ, ବହୁତ ଖୁସି ଅନୁଭବ କରିବି। ତ
ମୋର ତ, ମୋର ତ ଗଛ ଲଗେଇବା ପାଇଁ ସାର ହି ଆସୁନି। କଣ କରିବି?
ଆ-ଆଜ୍ଞା, ଆପଣ ସାର ଆସିବା ପଡ଼ିବ। ଆପଣ ଟିକେ ଅପ୍ ଅପେକ୍ଷା କରିଦିଅନ୍ତୁ। ଆପଣଙ୍କ ସାର୍ ଆସିବାକୁ ନହେଲେ, ଆପଣଙ୍କୁ କୁହ ନହେଲେ, ଆପଣଙ୍କ ପାଇଁ ସାର ବ୍ୟବସ୍ଥା କରିଦେଉଛି, ଆପଣ ସାର ଲଗେଇଲେ। କଣ ସାର ଲଗେଇବେ। ତ ଆପଣ ସାର ଲଗେଇଲା ପରେ, ଆପଣ ସେଠାରେ ଧରା ବାଡି ସବୁ ଘର ବାଡି ସବୁ ଆପଣ ତିଆରି କରିବେ। ତ, ସେହିଁ ଆପଣ ମୁଁ କହିବାକୁ ଚାହୁଁଅଛି, ଆଉ କଣ ଗଛ, ଆପଣ ସା ଆପଣ ଗଛ ଲଗେଇଲେ, ଆପଣ ପ୍ରଥମେ ସାର କରିବାକୁ ପଡିବ। ଚାଳ ରଖ ପିଲେ ଆପଣଙ୍କୁ ପ୍ରଥମେ, ଗୋବରାଣକୁ ପଡିବ। ଏବଂ ଗୋବରାଣକୁ ଏବଂ ଭୂ ପରାଣକୁ ପଡିଲେ। ଆପଣଙ୍କୁ ପ୍ରଥମେ ମାନେ ଖତ କରିବାକୁ ପଡିବ। ଖତ କରିବାକୁ ପଡିଲେ, ଆପଣ ଏମିତି ବିଭିନ୍ନ ପ୍ରକାର ଆପଣଙ୍କୁ, ଏମିତି ବିଭିନ୍ନ ପ୍ରକାର ଆପଣ ସବୁ ମାନେ
ଆଜ୍ଞା। ଆଜ୍ଞା। ହଁ ହଁ। ଆଚ୍ଛା, ଗୋଟେ କଥାଟା ପଚାରିବି?
ଆଜ୍ଞା।
ମୁଁ ଏମିତି ଚାଲି ଚାଲି ଯାଉଛି ମୋ ସିଧାର ଗୋଟେ କଳା ରଙ୍ଗର ବସ୍ତ୍ର ପିନ୍ଧିକି ଜଣେ ଲୋକ ଅଛନ୍ତି। ସେ କୁଆଡେ ଅଛନ୍ତି ଟ କହିପାରିବେ।
ଆପଣ ସେ, ଆପଣ ସେଇଠି। ମାନେ ଆପଣ ଯୋଉ ଆସୁଥିଲେ। ଆପଣ ସେଇଠି ବିଶ୍ରାମ ନିଅନ୍ତୁ।
ଦେ। କ ପାଇଁ।
ଆପଣ ସେଇଠି ବିଶ୍ରାମ ନିଅନ୍ତୁ। ଆପଣ, ଆପଣ ଆଉେ ଯାନ୍ତୁ। ଆପଣ ଯଉଠି ପ୍ରଥମ ଆସିଲା ପରେ ସେଠି ବିଶ୍ରାମ ନିଅନ୍ତୁ। ଆପଣ ଆପଣ ପଛକୁ ଆସିକି ସେଇଠି ବିଶ୍ରାମ ନିଅନ୍ତୁ। ସେଇ ଯୋଉ ଆପଣଙ୍କ ପଛ ବାଟେ, ଗୋଟେହା ଯ ଥିବ ଆପଣ ସେ ପାହାଚ ହାତରେ ବସିକି ବିଶ୍ରାମ ନିଅନ୍ତୁ। ଏବଂ, ମୁଁ। ଆଜ୍ଞା। ଆପଣ କୁହନ୍ତୁ। ଆପଣ କୁହନ୍ତୁ। ଆପଣଙ୍କ କହୁଥିଲେ କୁହନ୍ତୁ।
ନାଇଁ। ମୁଁ ସେଆ ପଚାରୁଥିଲି। ଜଣେ କଳା ବସ୍ତ୍ର ହେଇକି, ସେ କଣ କରିବାକୁ ଯାଇପାରୁଥିବେ। ସେଇଥିପାଇଁ ପଚାରୁଥିଲି।
ଓହୋ। ସେ କିଛି ନାହିଁ। ସେ ଏମିତି ବୋଧେ ସେଇଠି ବଶିଥିବେ। ମତେ ଯାହା ଲାଗୁଛି। ଆପଣ କୁହନ୍ତୁ। ଆଜ୍ଞା ଆଉ ଆପଣ କୁହନ୍ତୁ ଆପଣଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା କିପରି ଅଛି?
ଆମ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।
ମୋ ତ ସ୍ୱାସ୍ଥ୍ୟ ବେବସ୍ତା ଟିକେ ଖରାପ ଅଛି ଜେହେ ତୁ ମତେ ଏବେ ଟିକେ ଚିକିତ୍ସାଳୟ ଯିବାକୁ ଛି ତ ମୋର ସ୍ବାସ୍ଥ୍ୟ ବ୍ୟବସ୍ଥା ସେଠାରେ ହିଁ ସରିଯାଉଛି। ସମସ୍ତଙ୍କର ମୋର ମୁଦ୍ରା ତ ଆଉ ମୋର ମୁଦ୍ରା ରହୁନି ମୋର ନିଜର ଖାଇବା ପିବା ପାଇଁ ମୋର କିଛି ମୁଦ୍ରା ରହୁନି ତ ଭାବୁଛି କି ମୋର ଖାଇବା ପପା ମୁଦ୍ରା
ଆ ଆପଣ ଆପଣ ଏବେ କେମିତି ମାନେ ଇଏ କରୁଛନ୍ତି ଭଲ ଆପଣଙ୍କୁ ଭଲ ଲାଗୁଛି କି ଦୁଃଖ ଦୁଃଖ ଲାଗୁଛି ମାନେ ଖୁସି ଲାଗୁଛି କି ଦୁଃଖ ଦୁଃଖ ଲାଗୁଛି।
ମତରେ ସବୁବେଳେ ଖୁସି ଲାଗେ ଦୁଃଖ ଲାଗେ ତ ମୁଁ କଣ କହିବି। ମୁଁ ତ ସବୁବେଳେ ଖୁସି ଥାଏ ସବୁବେଳେ ଦୁଃଖରେ ଥାଏ।
ଆଜ୍ଞା ମୁଁ ବି ମୁଁ ବି ସବୁବେଳେ ଖୁସିରେ ଥାଏ କିନ୍ତୁ ଆଜି ଟିକେ ଦୁଃଖ ଦୁଃଖ ଲାଗୁଛି ଯେହେତୁ ମୋ ପାଖରେ ଏମତି ମାନେ ଗଛ ଆମେ ଯେମିତି ଗଛ ଲଗାଉଛେ ସେମିତି ଗଛ ଲଗେଇଲା ଭଳିଆ କେହି ନାହାନ୍ତି ମାନେ ଅଲଗ ଜିନିଷରେ ଯୋଉ ଗୋଲାପ ଗୋଲାପୀ ଜିନିଷ ଯଉଟ ସେଇଥିରେ ଗଛ ଲଗବା ପ କି ନାହାନ୍ତି। ଆଉ ଗୋ ଗୋଲ୍ଡେନ ଗୋଲ୍ଡେନ ଜିନିଷ ସେଥିରେ ବି କେହି ନାହାନ୍ତି।
ଆଚ୍ଛା ଆଚ୍ଛା ହଉ ମୁଁ ଆପଣଙ୍କ ପାଇଁ ଅସ ଯ ଆପଣଙ୍କୁ ଆଜ୍ଞା ଆପଣ ଉପାୟ ଆପଣ ହଉଛେ ଗଛ ଲଗେଇବାକୁ ଆପଣ ଗଛ ଲଗେଇବା ପାଇଁ ଆପଣ ସଦା ସର୍ବଦା ମାନେ ମାଟି ଖୋଳିକି ସେଥିରେ ଆପଣ ସାର ପକେଇବେ ସାର ଉପରେ ଖତ ପକେଇବେ ତାପରେ ଆପଣ ପଛର ମଞ୍ଜି ପକେଇଲା ପରେ ଗଛଟି ବହୁତ ଦିନ ଅପେକ୍ଷା ପରେ ଗଛଟି ବଡ ହେବ ଆପଣ ତା ଦେହରେ ଅଳ୍ପ ଅଳ୍ପ ପାଣି ପକେଇବେ ଆପଣ ପାଣିପଖ ପାଇଁ ଗଛ ବହୁତ ବଡ କରିବେ ତ ଆପଣ ସେ କିପରି ଯେପରି ଗଛ କ ବଡ କଲା ପରେ ଆଣ ଗଛଟା ବହୁତ ବଡ ହେଇଯିବ ଏବଂ ସେ ବହୁତ ଉଚ୍ଚ ଉଚ୍ଚ ଉଚ୍ଚ ପ୍ରକଟର ହେବ। ଆପଣ କୁହନ୍ତୁ ଆପଣ ଆଉ ଆପଣ ଏଇ ଗଛରୁ ଆପଣ କଣ ଶିକ୍ଷା ପାଇଲେ?
ଶିକ୍ଷା ପାଇଲି ଯେ ଆଜ୍ଞା, ଗଛ ଲଗେଇବା ମାନେ ଗଛ ଲଗେଇବା ପାଇଁ ସାର ବି ତ ମିଳିବା ଦରକାର ସାର ହିଁ ମିଳୁନି।
ଆଜ୍ଞା।
ତ କଣ କରିବା?
ଯେ ହେଲା ଆପଣଙ୍କୁ ଆପ ଆ ଆପଣଙ୍କୁ ସାର ମିଳୁନି ନା?
ହଁ। ଏଟା ହଉଛି କଥା। ଗୋଟେ ସାର ଅଛି ଯେ କିନ୍ତୁ ସେଟା ସବୁ ଆଜ୍ଞା ଆଜ୍ଞା ରେ ବାହାରି ଆସୁଛି ଆଉ କଣ କରିପାରିବା।
ଆଚ୍ଛା ଆଚ୍ଛା ହଉ। ମୋର ଆକ୍ଚୁଆଲି ଗୋଟେ ବିଦ୍ୟାଳୟ ଯିବାକୁ ମୋ ସମୟ ହେଲାଣି, ତ ମୁଁ ବିଦ୍ୟାଳୟ ଯାଇକରି ଆପ ଆପଣଙ୍କୁ କିଛି ସମୟ ବ୍ୟବଧାନରେ ଆପଣଙ୍କୁ ଯୋଗାଯୋଗ କରୁଚି।
ଆଜ୍ଞା ଆଜ୍ଞା ଧନ୍ୟବାଦ।